ହ୍ୟାଲୋ ଆପଣଙ୍କୁ ମୁଁ ମୋ ଭଏସ୍ ଶୁଭା ଯାଉଚି ଆପଣଙ୍କୁ?
ହଁ ହଁ।
ଆଉ କଣ କ ହଁ ହଁ ଶୁଭା ଯାଉଛି ଆଉ ଆପଣ କଣ କରୁଛନ୍ତି?
ମୁଁ ଏଇ ବସଥିଲି। ଲଞ୍ଚ୍ ତ ହେଇନି। ଖାଇନୁ ବସଛୁ। ଦିଟା ହେଲେ ଖାଇବୁ ଆଉ।
ଆଚ୍ଛା କଣ ରୋଷ୍? ହଁ ମୁଁ ଜଷ୍ଟ ଖାଇକି ଆସିଲି ଏଇନା।
ଆଛା ତମେ କଁ କର?
ମୁଁ ଏଇନା ପ୍ଲସ୍ ଥ୍ରୀ ମୋର ଫାଷ୍ଟ ଇୟର୍ ସରିବ ଏବେ ସେକେଣ୍ଡ ସେମ୍ ଚାଲିଚି ଆଉ।
ଆଚ୍ଛା।
ଆଉ ଆପଣ? ମୋର ପ୍ଲସ୍ ଥ୍ରୀ ମ୍ୟାଥମେଟିକସ୍ ଅନର୍ସ ବି ଏସ୍ ସି।
ଆଚ୍ଛା କୋଉଠି?
ଏଇ କମଳା ନେହେରୁ।
କମଳା ନେହେରୁ ଅ ଆଚ୍ଛା।
ହୁଁ।
ରହୁଚ କୋଉଠି?
ବଡ଼ଗଡ।
ବରଗଡ ଆଚ୍ଛା।
ହଁ।
ମୋର ମୁଁ ରହୁଚି ଚନ୍ଦ୍ରଶେଖରପୁର।
ଆଚ୍ଛା ଆଉ କଣ କରନ୍ତି କଣ?
ମୋର ବିଜନେସ୍ ଅଛି ଏଇ ମୋର ଏଇ ଜ୍ବେଲେରୀ କସମେଟିକସ୍। ଡ୍ରେସ୍ ବଗେରା ଏମତି ଆଉ।
ସେଇଟା କଣ ଚନ୍ଦ ସେଇଟା କଣ ଚନ୍ଦ୍ରଶେଖର ପୁରରେ ଅଛି?
ହଁ ସେଟା ସେଇ ରେଲୱେ ମାର୍କେଟ ପାଖରେ ଆଉ।
ଆଛା
ହୁଁ ନିଜେ ନିଜେ ଆତ୍ମନିର୍ଭରଶୀଳ ହବା ନିହାତି ଦରକାର ସେଥିପାଇଁ ଗୋଟେ ଛୋ ଟ ପ୍ରୟାସ।
ସେଇଟା ତ ଭଲ କଥା। ଆମେ ବି ତ ହବାକୁ ଚାହୁଁଚୁ ସେଥିପାଇଁ ସବୁ ଏଇଭଳିଆ ଚାଲିଚି ଆଉ।
ହଁ ପଢ ପଢ ମ୍ୟାଥ୍ ମେଟି ଗଣ ଗଣିତ ନେଇି ଚ ମାନେ ସେଟା ମାନେ ବହୁତ ଭଲ କଥା ତମର ତାହେଲେ ବୋହୁତ ଭଲ ମାନେ କାଲକୁଲେସନ୍ ଭଲ କରୁଚ ତମେ।
କାଲକୁଲେସନ୍ ହଁ ସେଇ ଟାଇପ୍ ର ଆଉ କିନ୍ତୁ ପାଠ ପଢ଼ା ସହିତ ବି ଟିକେ ଦରକାର ନା ବାହାରରେ ବି କାମ ସବୁ
ଆଜିକାଲି ତ ସରୁଚନ୍ତି ମାନେ ପାଠ ପଢା ସହିତ ବି ସାଇଟ୍ ରେ ତମେ କିଛି ବି କାମ କରିପାରିବ।
ହଁ ସେଥିପାଇଁ ଗୋଟେ କରିବା କଥା ଆଉ।
ହଁ ସେଇଟା ଭଲ ନା ନିଜେ ନିଜ୍ ନିଜେ କିଛି ନିଜର ଖର୍ଚ୍ଚ ଉଠେଇବା ଟା କିଛି ଖରାପ କଥା ନୁହଁ। ଆଗୁରୁ ନଥିଲା ଏବେ କିନ୍ତୁ ତ ତମ ପାଖରେ ସବୁ ପ୍ରକାର ସୁଯୋଗ ଅଛି। ଆଜ୍ ଏବେ ଅନଲାଇନ୍ ରେ ବୋହୁତ କିଛ ଛି ସବୁ କାମ ବାହାରୁଚି ତମେ ଆରାମ ସେ କରିପାରିବ ସେଥିରେ କିଛି ଭାବିବାର କଣ ଅଛି ଭଲ ନା।
କଲେ କିଛି ନୁହ ହଁ କଲେ କିଛି ନୁହଁ କଲେ କିଛି ନୁହଁ କିନ୍ତୁ ଆଜିିକାଲି ବି ଯୋଉ ସବୁ ଇନଷ୍ଟଟାଗ୍ରାମ ରେ ଆସୁଚି ଯୋଉ ଫେକ୍ ଏଇ ଯୋଉ ଏ ତିକି ଇନଭେଷ୍ଟ କର ଆଉ ଏତିକି ମିଳିବ। କରିକି ବି ମୁଁ ଠକେଇ ର ଶିକାର ହେଇଯାଇଚି।
ନାଇଁ ସେମତି ହଁ ସେମିତି ଇନଭେଷ୍ଟମେଣ୍ଟ ନାଇଁ ତମେ ନିଜେ ମାନେ କଣ କହିଲ ତମେ ପାଠ ପଢିଲଣି ଜାଣିଲଣି ଏବେ ତଥାପି ଆମେ ଏତେ ଜାଣିଲା ପରେ ବି ଆମେ ଠୋକର ଖାଇଯାଉଚେ। କି ନାଇଁ ତେଣୁ ସେଇଟା ଆଗ ଘର ଲୋକଙ୍କୁ ପଚାରିବ କଣ କେମିତି ହଠାତ୍ ସବୁ ଜିନିଷରେ ଆମେ କରଦବାନି କାରଣ ଏଇତ ଠକାମିର ବୋହୁତ ତମ ବ୍ୟାଙ୍କ ଏକାଉଣ୍ଟ ରୁ ବି ଠକିକି ନେଇ ଯାଉଛନ୍ତି। ତମେ ଜାଣିପାରନ ଏଇଟା ଏଇଟା ମାର ସେଇଟାମ ର ଲୋକଙ୍କର କେତ ତେ କେତେ ପଇସା ପଳଉଛି ତେଣୁ ଯେତେ ବି ସୋସିଆଲ ମିଡ୍ ମାନେ ଯେତେବି ଆମକୁ ଏଆଇ ଆସିଲାଣି କି ସୋସିଆଲ ମିଡିଆ ଯେତେ ଫାଷ୍ଟ୍ ହେଲାଣି ଯେତେ ଭଲ ବି ସେତେ ଖରାପ ବି।
ହଁ
ଆସୁଛୁ ଟିକେ ଦେଖି ରଖି ଚାହିଁ ଚଲେଇବାକୁ ପଡିବ।
ସବୁ ଜିନ୍ ସବୁ ଜିନିଷରେ ମେରିଟ୍ ଅଛି ଆଉ ସବୁ ଜିନିଷରେ ବି ଡିମେରିଟ୍ ଅଛି। ତ ଥିପାଇଁ ଟିକେ
କିନ୍ତୁ ହଁ କିନ୍ତୁ ଗୋଟେ କଥା ହେଲା ତମେ ଆମେ ଜାଣିଲେଣି ଜିନିଷ ଟା କଣ। ଆମେ କେତେ ଦୂର୍ ଆମଠୁ ତ ମାନେ କଣ ମ ଯୋଉ କହନ୍ତିନି ମଣିଷ ସବୁଠୁ ଚାଲାକ ତାଠୁ ଆଉ କିଏ ଚାଲାକ ନାଇଁ। ତେଣୁ ଏଇ ଯୋଉ ମେସିନ ଜିନିଷ ଗୁଡାକ ଏତେ ଚାଲାକ ହେଇଯିବ ଆମଠୁ ତେଣୁ ତମେ ସେ ଚାଲାକରେ କଣ କରିପାରିବ। ତମକୁ କଣ କହିବାକୁ କହୁଛି ତମେ ତାକୁ କଣ କେମତି କଣ ଟାକଲ କରିବ। ଡାଇରେକ୍ଟ ଜମା ସିଧା ସିଧି କିଛି ଜିନିଷ ଦବନି ଗୋଟେ କଣ ଗୋଟେ ଭୁଲ ଜିନିଷ ଦବ ପ୍ରଥମେ ତାକୁ ତାକୁ ଦେଖିବାକୁ ପଡିବ ଯେ ଠିକ ନା ନାଇଁ। ଯେତେବେଳେ ତମର ବିଶ୍ଵାସ ଆସିଲା ନାଇଁ ଠିକ ଅଛି। ତାପରେ ଆମେ ଆମର ଆମର ବିଷୟରେ ଯାହା ଇନଫରମେସନ ଆମେ ତାଙ୍କୁ ସୋର କରିପାରିବା ହଁ।
ପ୍ଲସ୍ ଟୁ ସଇଲା ତ ନୂଆ ନୂଆ ପ୍ଲଗ କଲି ତ ମୁଁ ତ ଜାଣିପାରିଲିନି ନାଇଁ ମୁଁ କହିଲି କି ହଁ ତ ଅ କହୁଛି ଜଣେ ଦେଖିଆ ଟ୍ରାଏ କରିବା। ତା ବୋଲି ଏମିତି ହବ ବୋଲି କିଏ ଜାଣିଥିଲା ତ ଏବେ କିନ୍ତୁ ପୁରା ଶିଖି ଯାଇଛି ଆଉ ଲୁଟେରୀ ଶିଖ ନାହିଁ।
ନାଇଁ ନାଇଁ। ତ ଆଉ ଗୋଟେ କଥା ଅଛି ମଣିଷ ଯୋଉ ଠିକିଲେ ଶିଖେ। ବୁଝିପାରିଲ ତେଣୁ ଫାଷ୍ଟ ଗୋଟେ କିଛି ଠୋକ ଠୁକୁର ଖାଇଲେ ହିଁ ଆମେ ଶିଖନ୍ତି ଯଦି ତ ସବୁ ଠିକ ଠିକ ହେଇଯାଆନ୍ତା ଆ ହୁଏତ ଏଟା ଗୋଟେ ଛୋଟ ଜିନିଷ ତ ହେଲା ତାଠୁ ତମେ ଶିଖିଲ ବଡ ଜିନିଷ ଟା ବଡ ଅସୁବିଧା ଆଗକୁ ଆସିଲେ ବି ତମେ ଜାଣିପାରିବ ହଁ ନାଇଁ ମୁଁ ଏଇଟା କରିବିନି।
ମୁଁ ବି କାହାକୁ ସ ମୁଁ ବି କାହାକୁ ସଜେଷ୍ଟ କରିବି କି ନାଇଁ ତମ ସବୁ ଏଇଟା କରନି ଏଇଟା ଠିକ ନୁହଁ।
ତେଣୁ ଯିଏ ଗୋଟେ ଥରରେ ଯେ ମାନେ ହେଇଯାଉଛି ସକ୍ସେ ମାନେ ସପ ସଫଳତା ପାଉଛନ୍ତି ସିଏ ଆଉ ତାଙ୍କର ଜୀବନରେ ବହୁତ ବଡ ବଡ ଭୁଲ ବି ହେଇପାରୁଛି। ତେଣୁ ତମେ ଛୋଟ ଭୁଲରୁୁ ଶିଖିଛ ବଡ କଥା।
ହଁ ସେଇଭଳିଆ ଆଉ ଆଜି କଣ ଲଞ୍ଚ ହେ ଯୋଉ ଲଞ୍ଚ ହେଇଥିଲା।
ଲଞ୍ଚ ଲଞ୍ଚ ତ ଆଜି ମାନେ ଆମେ କରିନୁ। କିନ୍ତୁ ହେଇଛି ଆମର ମାଛ।
ଆଉ।
ଆଉ ମାଛ ତରକାରୀ ଭାତ ଆଉ।
ଆଜି ଫେରେ ଶୁକୁର ଆଜି ଶୁକ୍ରବାରଟା ନା ଆଜି ଆମିଷ ବାରି।
ହଁ ହଁ ଖାଲି ମାଛ ଭାତ ହେଇଛି।
ପଖଳ ବୋଧେ।
ପଖାଳ ରେ ମାଛ ଭଜା। ଏବେ ମାଛ ତରକାରୀ ମସଲା ଦେଇକି ରାତିରେ ବି ବେସର। ଆଇଁଷ ଦିନ ଖାଲି ଆଇଁଷ। ଆଉ ଚିକେନ ବି ହୁଏ ପୁଅ ଭଲ ପାଇ କିନ୍ତୁ ଚିକେନ ଟା ଆଜି ଆଣିନୁ ଆଉ ମାଛ ଟିକେ ଅଣା ହେଇଛି ଆଉ। ସବୁବେଳେ ବି ଚିକେନ ଖାଇଲେ ଆମକୁ ବି ଭଲ ଲାଗୁନି।
ହଁ। ଆମର ମୋ ପାଇଁ ସାଧା ବାବା ମାଙ୍କ ପାଇଁ ଚିଙ୍ଗୁଡି ଆଉ।
କାଇଁ ତମେ ସାଧା କାଇଁ ଭଲ ପାଅନି ନା କଣ।
ନା ଆଗରୁ ବହୁତ ଖାଉଥିଲି ଏବେ କିନ୍ତୁ ଖାଉନି ଆଉ ଆଗ ଭଳିଆ ଆଉ। ମାନେ ମୁଁ ଛାଡି ଦେଇଛି ଟୋଟାଲ କହିବାକୁ ଗଲେ।
ଆଛା ତମେ କଣ ଗୋଟେ ଝିଅ କି।
ହଁ ଜଏଣ୍ଟ ମୁଁ ଫ୍ୟାମିଲି ତ।
ଓ ହୋ ହ ହଁ ହଁ।
ବସେ
ସେଇ ସେଇଠି ନିଜ ଘର। ନା ଯୋଉଠି ରହୁଛ ଅ ହ ହଁ ହଁ।
ଜେଜେବାପା କରୁଥିଲେ ତ ଆମର ସେକ୍ରେଟେରୀ ଅଫିସ ରେ କାମ କରୁଥିଲେ। ତ ତାଙ୍କୁ ଏଇଟା ଲଟେରୀ ସିଷ୍ଟମ ରେ ଘରଟା ମିଳିଥିଲା।
ଯାହା ହଉ ଭାଗ୍ୟବାନ ଆଉ ଲୋକ ଭୁବନେଶ୍ଵର ଘର ପାଇବା ପାଇଁ ବହୁତ ବିକଳ ହଉଛନ୍ତି।
କିନ୍ତୁ ଜେଜେବା ଥିଲେ ତାଙ୍କୁ ଜେବାକୁ ରାଜମହଲ ସ୍କ୍ୟାର ଉପରେ ଘରଟା ମିଳିଥିଲା ତ ସେ କହିଲେ କି ଏ ରାସ୍ତା ଉପରେ କିଏ କରିବ ଘର। ସେଥିପାଇଁ ସେଇ ଜାଗାରେ ତାଙ୍କୁ ମିଳିଲା। କିନ୍ତୁ ସେଇ ଜାଗା ଟା ପଡ଼ିଥିଲେ ଆହୁରି କେତେ ସୁବିଧା ହେଇଥାନ୍ତା ଆମକୁ।
ଓହୋ ହୋ ହୋ ହୋ ହୁଁ।
କାଁ ଏବେ ସେ ଜାଗା ବହୁତ ଡେଭଲପ କରିଦେଲାନଣି ନା ଯୋଉ ରାଜମହଲ ସେଠି ଯୋଉ ସବୁ ଅଛି ଆମର।
ହଁ ହଁ ହଁ ବହୁତ ହେଇଗଲାଣି।
ସେ ସେ ଜାଗାକୁ ହାତ ଛଡା କରିଦେଲେ ଆଉ ମୁଁ ଖାଲି ଏଇଟା ଅଛି ଗୋଟିଏ ଆଉ।
ଆ ସେତେବେଳେ ଏତେ ଦୂରଦୃଷ୍ଟି ନଥିଲା ନା। ସେ ଭାବି ପାରି ନଥିବେ କି ଏଇଟା କଣ ହେବ କଣ ନାାଇଁ। ଆ ଏବେ ବି ବହୁତ ଜାଗା ଦେଖ ଏମିତି ପଡିଛି ଯୋଉଟା ଆମେ ଇଚ୍ଛା କରୁନେ କିଣିବାକୁ ଭାଇ ୟୁଦିନ ଦୁଇ ବର୍ଷ ତିନି ବର୍ଷ ଭିତରେ ବାବା ସେ ବହୁତୁ ମାନେ ଉନ୍ନତି କରି ଯାଉଛି ଏବେ ଜାଗାର ଡିମାଣ୍ଡ ଟା ବହୁତୁ ହେଇଗଲାଣି ନା ତମେ ଭାବୁନ ବାହାରୁ ବହୁତୁ ଲୋକ ଆସିକି ସମସ୍ତେ ଚାହୁଁଛନ୍ତି ଆମେ ଭୁବନେଶ୍ଵରରେ ରହିବୁ।
ହୁଁ।
ସେ ଛୋଟ ଜାଗା ହ ବରଂ ହଉ ଗୋଟେ ରୁମ ବାହାରୁ ବରଂ ଆମେ ଗୋଟେ ଘର କରି ରହିଯାଉ।
ହଁ ବୁ
କେନୁ ଆ
ଆମ ଘର ପାଖରେ ସାଇ ମନ୍ଦିର ଏରିଆ ଟା ଆଗରୁ ଆମେ ବହୁତ ଛୋଟ ଥିଲି ବାବା ମତେ ନେଇକି ବୁଲଉଥିଲେ ସେ ଏରିଆରେ। କିଛି ଘର ନଥିଲା ମାନେ ଲୋକ ସେ ରାତି ଟାଇମ୍ ଯିବାକୁ ଡରୁଥିଲେ ଏବେ କିନ୍ତୁ ସେଟା କିନ୍ତୁ ଏନ ଏସ କରିଦେଇଛି ସେଇଠି ଲୋକ ଘରେ କିଣିବେ ବୋଲି ବାୟା।
ହୁଁ ହୁଁ ହୁଁ ହୁଁ ନାଇଁ ବା ସେ ବା ସେତେବେଳେ ଏତେ ଜାଗା ସେପଟ ବି ଏତେ ନଥିଲା ଏବେ ଯେ ଏତେ ଉନ୍ନତି ହେଇଗଲାଣି ତ କଣ ଦେଖିବ ଚାରିଆଡେ ଘର ଦ୍ୱାର। ଏବେ ଭାବିଲେ ବି ଆମେ ଚାହିଁଲେ ବି ଏତେ ରେଟ ହେଇ ପଇସା ଅଧିକା ହେବ ଆମେ କିଣିବି ପରୁନେ ଯିଏ କରି ଯାଇଛନ୍ତି ଭାଇ ସେମାନେ ବହୁତ ବଡ ଭାଗ୍ୟବାନ କହିଲେ ଚଳେ।
ହଁ।
ଯାହା ହଉ।
ଆମେ ବି ରହିଯାଉଛୁ ଆମକୁ ଗୋଟେ ଘର ବଢା ପଡୁନି ମାନେ
କିନ୍ତୁ ତଥାପି ଜଏଣ୍ଟ ଫାମିଲି ତିନିଟା ଫ୍ୟାମିଲି ମିଶିକି ରହିଲାକୁ ତଥାପି ଟିକେ ଚାଲିବା କୁ ଅସୁବିଧା ହଉଛି।
ହୁଁ ହୁଁ।
ଏଇ ଟାଇପ ର ଆଉ।
କଣ କରନ୍ତି ମ?
ହଁ ଭ ଆମର ଲକ୍ଷ୍ମୀ ସାଗର ରେ ବାବା ଙ୍କ ର ମାନେ ବାବା ବଡ ବାପାଙ୍କର ତାଙ୍କ ଦୋକାନ ଅଛି। ସେ ତ ବଡ ବାପା ବାବାଙ୍କୁ ଆଉ କକାଙ୍କୁ ରଖିଛନ୍ତି ଦୋକାନରେ ମାନେ ମୋ ବାବା ଆଉ କକା ଯିଏ ଟୁଇନ୍ସି।
ଓହୋ।
ତ ବାବାଙ୍କର ଲକ୍ଷ୍ମୀ ସାଗର ଦୋକାନ ଅଛି ଆଉ ରଙ୍ଗ ଦୋକାନ।
ଆଛା।
ହଁ।
ଆଉ ମାନେ ତମ ବାବାଙ୍କର ଅଛି ସେଇଟା? ନା ମିଶିକି ବଡ ବାପା?
ତ ମାନେ ଯାହାବି ପଇସା ଅସୁଛି ବାବା ଆଉ କକା ଆଣୁଛନ୍ତି ସିଏ ବଡ ବାପା ଯିଏ ସେ ବୁଝା ବୁଝି ଏତେ କରୁନାହାଁନ୍ତି ସେ ୟାଙ୍କର ସେ କଣ୍ଟ୍ରାକ୍ଟର ଅଛନ୍ତି ନା ଏସ୍ ବି ଆଇ ବ୍ୟାଙ୍କ ରେ ତ ସିଏ ଏତେ ବୁଝାବୁଝି କରୁନାହାଁନ୍ତି ତ ମୋ ବାପା ବଡ ବାପା ଯିଏ ସିଏ ବୁଝାବୁଝି କରୁଛନ୍ତି ଆଉ।
ଆଛା ଭଲ ଭଲ।
ହଁ।
ଆ ମା ଘରେ?
ହଁ ମା ଘରେ ଆଉ।
ଅ ହ ଆଉ ଆଜି କଲେଜ ଯାଇନ?
ନା ଏବେ ସେମିଷ୍ଟାର ଚାଲିଛି ତ ଆପଣ କାଲି କହିଲେନ କି କଲ ପାଇଁ? ଯଉଁ ପ କାଲି କାଲି ସକାଳେ ଏକ୍ଜାମ ଥିଲା କାଲି ଏକ୍ଜାମ ଦେଇକି ମୁଁ ତାପଟେ ଫ୍ରି ଥିଲି ଏବେ ଏକ୍ସାମ ନାଇଁ ଏବେ ଯାଇକି ଅ ଅଣତିରିଶ ତାରିଖ ଦିନ ଆଉ ଥରେ ଏକ୍ସାମ୍ ଅଛି ତ ଏବେ ଫ୍ରି ଟିକେ
ଆଛା ଆଛା ହଉ ହଉ ହଉ ତମେ ଫ୍ରି ହେଲେ ମତେ କହିବ ଆଉ ହେଲା।
ହଉ ହଉ ରଖୁଛିୁ କଥା ହେଇକି ବହୁତ ଭଲ ଲାଗିଲା।
ମତେ ବି ତମ ସହିତ କଥା ହେଇକି ବହୁତ ଭଲ ଲାଗିଲା ଧନ୍ୟବାଦ। ହଁ ହଁ ହଉ ରଖୁଛି ଆଁ ହଁ ହଁ ହଁ।